ହଁ ଭାଇ ଜୟ ଶ୍ରୀ ଜଗନ୍ନାଥ।
ହ
ହାଲୋ। ଭାଇ ବ୍ଲୁଟୁଥ ଦେଇଛନ୍ତି କି କାନ ରେ?
ହଁ ଭାଇ କୁହ? ନା ନା।
ହଁଁ ଉ। ମୁଁ କହିଲି ଭାଇ ଟିକିିଏ ପୂର୍ବରୁ କଥା ହେଉଥିଲେ ଜାଣିପାଇଲେ?
ହଁ ହଁ।
ହଁ ମୁଁ କହିଲି ଆପଣଙ୍କ କଥା ଟିକେ ଭଲ ଲାଗିଲା ତ ମୁଁ କହିଲି ଆଉ ଥରେ ଭାଇ ଙ୍କୁ ଟିକେ କଥା ହେଇଯିବା ଭଲ ଲାଗିବ।
ଆଚ୍ଛା ଆଚ୍ଛା।
ମୁଁ କହିଲି ଆପଣ କହୁଥିଲେ ତ ଗଙ୍ଗେଶ୍ୱର କଥା। ଆଉ ଆପଣ ଆସିଥିଲେ ଆର ବର୍ଷ ଆସିଥିଲେ କେବେ ଆସିଥିଲେ? ଗଙ୍ଗେଶ୍ୱର କେବେ ଆଇଥିଲେ?
ଆର ବର୍ଷ।
ଆର ବର୍ଷ ଆସିଥିଲେ? ମାନେ ରାତିରେ ପୁରା ରହିଲେ ନା
ନାଇଁ ରାତିରେ ଏତେ ସମୟ ରହିକି ଯାଏ କି ମୁଁ ଛଅଟା ସାତଟାରେ ପହଞ୍ଚିଲି ବାରଟା ସାଢେ ବାରଟାରେ ଭାଆରିକି ଆସିଲି ଆଉ।
ଆଚ୍ଛା ଆଛା କେମିତିକା ଅନୁଭୂତି ମତେ ଟିକେ କୁହନାହାନ୍ତି। ମୁଁ ତ କେବଳ ଆଇ ନେଚର୍ ରେ କେବ୍ ଦେଖିନି।
ଅନୁଭୂତି ମତେ ବି ବହୁତ୍ ଆଶ୍ଚର୍ଯ୍ୟ ଲାଗିଲା ମାନେ ଯୋଉ ଜିନିଷ ମୁଁ ବି ଟିକେ ଅବିଶ୍ୱାସ କରେ କିନ୍ତୁ ସେ ସମୟରେ ବି ମୁଁ ବିଶ୍ୱାସ କରିଆକୁ ବାଧ୍ୟ ହେଲି।
ହୁଁ।
ଯେ ସେଠିକି କିଏ? ତାଙ୍କର ସବୁ ଠାକୁରଙ୍କଠାରେ ପାଳିଥାଏ। ପାଳି ମିନସ ମାନେ ପାଳି ମାନେ ଯେମିତି ଆପଣଙ୍କର ଶାରଳା ମନ୍ଦିର ଯେମିତି କୋଉ ନନାର ଏତେ ମାସକୁ ଏତିକି ଦିନ ପାଳିଥିବ। କୋଉ ନନାର ଏତିକି ଦିନ ପାଳି ସେମିତି ଗଙ୍ଗେଶ୍ଵରରେ ପାଳିଥାଏ। ସେ ଯାହାର ସେଠି ଯିଏ ପୂଜକ ଅଛନ୍ତି ତା ଦେହରୁ ଜଣେ ମୋ ସାଙ୍ଗ ଘର। ତାଙ୍କର ସେଠି
ମୁଁ ଯୋଉ ଦେଖିଲି ଯେ ସେଇ ଏମିତି ମାନେ ହୋଇଯାଇଥିବେ।
ହଁ।
ତାଙ୍କ କଣ୍ଟାଗୁଡା ତାଙ୍କ ଉପରେ ଲୋକ ଚଢିକି ଯାଉଥିବ। ତାଙ୍କ ପିଠି ଦିହରେ ମାନେ ଯୋଉ କେମତି ବଂଶୀ କଣ୍ଟା ନୁହଁ ତ ବଂଶୀ କଣ୍ଟାର ବଡ କଣ୍ଟା ସେଇଥିପାଇଁ ଠିକ୍ ଇଏରେ କଢା ହେଇକି ଓହଳୁ ତାପରେ କିଛି ସମୟ ପରେ ସେତ ଥିଲା ପ୍ରଥମ ଦିନ। ଦ୍ୱିତୀୟ ଦିନରେ ଥିଲା ତାଙ୍କ ସେ ଯୋଉ ତାଙ୍କର ଯୋଉ ଟାକୁଆ ଯେହେତୁ ତାଙ୍କର ସେ ଯୋ ଟା କୁହନ୍ତି ତାଙ୍କ ହାତରେ ତ ସେ ବିଷୟରେ ଜାଣିନି ଟାକ୍ କୁହ ଗୋଟା ଗଦା ଭଳିଆ ଧରିଚେ। ଆଉ ଏଟା ଗୋଟେ ବଙ୍କୁଲୀ ବାଡିଟେ ତାର ତ ପାଞ୍ଚଟା ଆଉ ହରିବୋଲ ହରିବୋଲ ଯେତେବେଳେ ସେ କହୁଥିବେ ଏମାନଙ୍କ ଦେହରେ ସେ ମାନେ ସେତେ ଜୋର ଏମାନେ ନାଚୁ ସେ ନାଚିଲା ଭିତେରେ ତାଙ୍କ ଦେହରେ କଣ ହେଇଯାଇଥିଲା ଜାଣେ ସେ ସବୁ ସାଙ୍ଗେ ସାଙ୍ଗେ ଆଖିପାଖି ବନ୍ଦ କରିଦେଇକି ଆ ଜୋର ରେ
ଆଚ୍ଛା ସେଇଟା ବତ୍ତା ନୁହେଁ ସେଇଟାକୁ ଧରିଚନ୍ତି କଣ କହିଲେ ବେତ ବେତ ଧରିଚନ୍ତି।
ଗୋଟେ। ହଁ ହଁ ତୋ ସେ ମାନେ ସେ ଜୋରରେ ତାଙ୍କ ମୁଣ୍ଡରେ ପାଣି ଛାଟୁଥିଲେ ଯଦି ଗୋଟେ ନର୍ମାଲ ଲୋକର ମୁହେଁରେ ବାଜିବ ତା ମୁହଁରୁ ବ୍ଲଡ ବ୍ଲଡ଼ ବାହାରି ଆସିବ। ସେଇ ଲୋକଟା ଚାପୁଡା ବଜେଇଆକୁ ହଉଥିବ। ଆଉ ସେ ଏତେ ଜୋର୍ ରେ ପାଣି
ଆଚ୍ଛା ଆଛା।
ପରନ୍ତୁ ବିଶ୍ୱାସ ଏମାନେ କରିବାକୁ ବାଧ୍ୟ। ରେ ନାଇଁ ମୁଁ କିଛି ଗୋଟେ ରହ ମୁଁ ସେ ସାଙ୍ଗକୁ ପଚାରେ ଯେ ସେ ସେ ଜିନିଷଟା କଣ? ଏମତି କାନା ନାଇଁ ସେ ଅଛି। ତା ଦେହରେ ଆମେ କାଳିସିଙ୍କୁ ଅଧୟନ କରୁ ପୂଜା ହେଇକି କାଳିସିଙ୍କୁ ଆ ବାହାନ କରୁ କି? ସେ ସମୟରେ କାଳିସି ସମସ୍ତଙ୍କ ଦେହରେ ତ ତାଙ୍କ ପୂର୍ଣ୍ଣ ରୂପରେ ସେ ଆସିଲେ ତ ଗୋଟେ ମଣିଷ ତ ରହିବନି। ସେ ତାଙ୍କର କିଛି ମାତ୍ରାରେ ତାଙ୍କ ବଳକୁ ଦିଅନ୍ତି। ସେଇ ସମୟରେ ଯିଏ ତାଙ୍କ ଯେତ୍ ମାନେ ସେ କହିବା କଥା ଯେତେ ଜୋରରେ ମହୁରୀ ଟା ବାଜିବ ସେ ଆଉ ଯେତେ ଜୋରେ ହରିବୋଲ କହିବେ ତାଙ୍କ ଦେହରେ ସେତେ ଜୋରେ କାଳିସି ଚଢିଲେ ଆଉ।
ସେ ଯୋଉ ବାଜା ବାଜେ ସେଠି ସେଟା ଅଭଦ୍ର ସବୁ କହନ୍ତି।
ହଁ
ଆଉ ସେ ହଁ ପା ତାଙ୍କର ସେ କହିଲେ କି ସେ ସେତେ ଜୋରେ ମାନେ ଯେତେ ଜୋରେ ସେ ବାଜୁଥୁବ। ତାଙ୍କ ଦେହରେ ସେତେ ଜର ଲାଗୁଥିବ।
ଆଚ୍ଛା ନାଇଁ ଏଇଟା ମୁଁ ଗୋଟେ ଶୁଣିଥିଲି କଣ ବାବା ମତେ କହୁଥିଲେ ଥରେ। ଆ ଯେ ଏ ତାଙ୍କର ଗୋଟେ କିଏ ଉଁ ଆଇଥିଲେ କଣ କହିଲ ବେଶୀ ଲାଗିଲାନି ହେଲା ସେ ରହି ରହି ରହି ରହି ଯେତେ ଯାହା ମନ୍ତ୍ର କରି ପୂଜା ପାଠ କରି ଯାହା କରି ଟୋଟାଲି ସେ ଠାକୁର ଲାଗିଲେ ନାହିଁ। ତ କଣ ହେଇଚି ହେଠୁ ଜାଣିଲା ପରେ ଫୁଣି ସବୁ ଫେରିକି ଆସିଲା କାରଣ ଏତ ଜ ଜ ମୁଁ ଯେତିକି ଜାଣିଚି ଜଣେ ଯିଏ ପା ତା ରହନ୍ତି ସେମାନେ ପନ୍ଦର ଦିନ ମାସେ ଆଗୁରୁ ଘରୁ ବାହାରି ଯିବେ। ଘରେ କିଛି ଇଏ କରବେନି ପଣା ପିଇକି ରହିବେ। ଦିନମାନ ଖାଲି ପାଦରେ ଚାଲିବେ ମାନେ ଭାବୁଥାଅ କେତେ କଷ୍ଟ। ବୈଶାଖ ମାସରେ ଯେଉଁ ଝାଞ୍ଜି ଖରା। ସେଇ ଖରାରେ ବି ସେମାନେ
ଏକୋଇଶ ଦିନ ପର୍ଯ୍ୟନ୍ତ ଥାଏ ଉଁ ହୁଁ
ହଁ ହଁ ପାଳଣ କରିବାକୁ ପଡେ ତାପରେ ଯାଇକି ଏସବୁ ଜିନିଷ ହୁଏ ତ ଅଗ୍ନି ପାଟୁଆ ଥାଆନ୍ତି ପାଟ ଶାଳ ଶାଳ ସେପଟୁ ଅଧିକ ଭୋଟ ଦେଖିଚି ମନରେ ଚାଲନ୍ତି ତାଙ୍କ ହୁଅନ୍ତି ଆଉ
ଉଁ ହୁଁ ହଁ ନିଆଁରେ ହଁ ନିଆଁରେ ବି ସେଦିନ ଚାଲୁଥିଲେ।
ହେଲା ତେଣୁ ସବୁ ହଏ ଅଁ ତଳେ ଉଁ ତାକୁ ନହେଲା ସିଏ ହେଠୁ କଣ ହେଇଚି ନା ଯେତବେଳେ ଯାଇଚନ୍ତି ତାଙ୍କ ଘରୁକୁ ଖେଳୁକୁ ତାଙ୍କ ନିୟମ କାହିଁ ପାଳ। ନାଁଇ ବେତ ଗୋଟେ ତାଙ୍କୁ ପ୍ରାପ୍ତ ହେଇଥାଏ ମନ୍ଦିରରୁ ଠାକୁରଙ୍କ ପୂଜା ହେଇକି ଯୋଉ ମାଆଙ୍କ କତିରେ। ସେ ଯୋଉ ଅଛନ୍ତି ଗାଙ୍ଗୋଚର ମହାଦେବ ସିନା ଇଏ ନା ପାର୍ବତୀଙ୍କର ଶକ୍ତିନାରୀ ଶକ୍ତିଙ୍କ ବିନା ଶିବ ହେଉଚନ୍ତି ଶବ ଶକ୍ତି ଆସିବା ଦେଖି ଖେଳ ବୁଲେଇଲେ ରାଧା କରନ୍ତି ହେଲା ତ ପାର୍ବତୀଙ୍କର ଶକ୍ତିରେ ଏମାନେ ସମସ୍ତେ ଇଏ କରନ୍ତି। ତ ପାର୍ବତୀଙ୍କ ପାଖରେ ବେତ ପୂଜା ହେଇକି ଯାଇକି ତାଙ୍କୁ ଗୋଟେ ପ୍ରଭାବିତ ଧରି ବୁରୁଥିବେ। ତେଣୁ ଦଉରିଆ ତୋଲି କହନ୍ତି। ସେ ବେତ ଯାପରେ ମୁଣ୍ଡରେ ବାଜେ କି ଇଏ କରେ ସବୁ କିଛି ଦୁରରୋଗ୍ୟ ବି ବିଳାଶକାରି ବୋଲି କହନ୍ତି। ଭିଡ ଗୌରି ପୂଜା ହେଇକିନା ଗୌରି ବେତ ପୂଜା ହେଇ ଆଉ ଗୋଟେ ବେତ ତାଙ୍କର ଠାକୁର ଧାରେ ଠାକୁର ଘରେ ଯୋଉଠି ହଉ। ଥୁଆ ହୋଇଇଥିବ ସେ ଦୀପ ବେତ ଆଗରେ ଗୋଟେ ଅଖଣ୍ଡ ଦୀପ ଲାଗିଥିବ ହେଲା ତ ସିଏ ଯୋଉ ପିଲା ଦେରେ ନ ଲାଗିଥିଲା ଠାକୁର ସିଏ କହିଥିଲା ନା ତାଙ୍କ ଘରେ ଯେତେବେଳେ ବେତ ଟା ଯେତେବେଳେ ଛୁଆ ହେଇଥିଲା। ସେଠି ସେ ବେତନର ଦୀପ ଲାଗିଥିଲା। ତ ତାଙ୍କ ଘରେ ଇଏ ତା ମା ଆଉ ତା ଭଉଣୀ ତ ସେମାନଙ୍କର ଇଚ୍ଛା ହେଇଛି ଭାଇ ପାଟୁଆ ହେଇଛି ଆମେ ଯିବା ଆମେ ଯିବା ଦେଖିକି ଆସିବା ବୋଲି ଆସିଛନ୍ତି।
ହୁଁ ହଁ।
ତ ସେ ଦୀପ ମୋ ଘରେ ଲିଭି ଯାଇଛି ତ ଲିଭି ଯାଇଛି ସେଠି ତ ଶକ୍ତି ପ୍ରାପ୍ତ କରିନି ନା କାହିଁକିନା ଅଗ୍ନି ଦେହରୁ ଭଗବାନ ସବୁ କିଛି ଗ୍ରହଣ କରନ୍ତି ଯିଏ ଥିଲା ଯାହା ଅଗ୍ନି କୁଣ୍ଡରେ ପାଖରେ ଭଗବାନ ଗ୍ରହଣ କରନ୍ତି ତ ଅଗ୍ନି ରହ ଯଦି ଏଇ ଜାଗାରେ ଅଗ୍ନି ନ ରହିବ ତ କିଛି ହବନି। ତ ସେଠି ଏମାନେସ ସେ ଦେଖିଛନ୍ତି ସେଠି ସେ ଘର ଭିତରେ ସେ ଦୀପ ଲିଭି ଯାଇଛି ଲିଭିଗଲା ଫଳରେ ଆ ପ୍ରତିକ ଶକ୍ତିପ୍ରାପ୍ତ ହେଇନାହାନ୍ତି ସେଇଠୁ ସକାଳ ସକାଳ ଯାକ ବି ତା ପରେ ଫେରିକି ସେମିତି ଗଲା ଆଉ ଆଉ ଦେଖିବ ଏଇ ଯଉ ସବୁ ବନେଇ ଇଏ ପାଇଁକି ପ୍ରାୟତଃ ହରିଜନ ଲୋକମାନେ ହିଁ ବହୁତ ମାନେ ପରିମାଣରେ ପାଟୁଆ ହୁଅନ୍ତି ମୁଁ ଯଦି ଦେଖିଛି ତମେ ବି ନୋଟ୍ ଦେଖିଥିବ ତାର କାରଣ ମୁଁ ଯଦି ବି ଜାଣିନି ସେଇଟା ମୁଁ ବି ଜାଣିନି ମାନେ କିନ୍ତୁ ମୁଁ ଦେଖିଛି ପ୍ରାୟ ହରିଜନ ଲୋକ ହିଁ ଅଧିକ ହୁଅନ୍ତି।
ମୁଁ ତ ମୋ ଜ
ହଁ।
ପ୍ରଥମେ ମୁଁ ବି ଜାଣିନଥିଲି ମୁଁ ଜାଣିଥିଲି ଯେ ହଁ ଯେ ଗଙ୍ଗେଶ୍ଵରରେ ରୋଗ ଟା କଣ ହୁଏ? ପଣା ସଂକ୍ରାନ୍ତି ଟାଇମ ରେ ମୋ ସାଙ୍ଗ ବି କି ସେ ସମୟରେ ସେ କୁହେ ଯେ ସେ ସମୟ ସେ କଲେଜ ଆସେ ନା ତାପରେ କଣ କାହିଁି ନା ମୁଁ ପାଟୁଆ ହେଇଛି ପାଟୁଆ କଣ ସେ କହିବ ଯେ ସେ ଗୋଟେ ହୁଏ ସେଥିରେ ମା ଆସନ୍ତି ଦେହକୁ ଆମ ନିଆରେ ଚାଲୁ ଆମକୁ କିଛି ଲାଗେ ନା ମୁଁ ସେଠା ଜାଣିିନଥିଲି ମୁଁ ସେଠୁ ସେଦିନ କ ହେଇତ ଚଉଦ ତିଖ ପରୁ ଫେରିଥାଏ ସକାଳୁ ସକାଳୁ ଫେରି ଯାଇଥାଏ ସେଟା ଆମ ଘର ପାଖରେ ଜଣେ ଇଏ କହିଲେ ଯେ ଆଉ ଆଜି ତ ହନୁମାନ ଜୟନ୍ତୀ। ଚାଲ ଯିବା ଓ ମୋର ଟିକେ ଯିବା ଓ ମୋର ହନୁମାନ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ଯିବା ଏଠିକି ପାଟୁଆ ଯାତ୍ରା ଦେଖିବାକୁ ଯିବା ମୁଁ କହିଲି ହଉ ଠିକ ଅଛି। ଥମ ଥର ଜିନିଷ ଭଲ ଜିନିଷ ଦେଖିବା ସେଠୁ ସେଠୁ ଯାଇ ଉମର ହନୁମାନ ହେଇକି ଯାଇଥିଲୁ ଗଙ୍ଗେଶ୍ଵର ମଙ୍ଗେଶ୍ୱରରେ ସେଳରୁ ଆରମ୍ଭ ହେଇଯସିଥିଲା
ଆଚ୍ଛା।
ସେଠୁ ସେଇଟା ହଉଛି ମୋର ପ୍ରଥମ ସେଠୁ ରାତି ବାରଟା ସାଢେ ବାରଟାରେ ଫେରିନ୍ତୁ ଆଉ ଯେହେତୁ ଆମ ଘର ସେଠୁ ତିରିଶ ପଇଁତିରିଶ କିଲୋମିଟର ଦୂର ଆଉ ରାତି ଅଧିକା ହେଲାଣି ଏତେ ସମୟ ରହିବାଟା ବାହାର ଜାଗାରେ ସେ ମାନେ
ହୁଁ ତମେ ଗଲ କୋଉ ପଟ ମାହାଙ୍ଗା ପଟେ ଗଲ ନା ସାଲେପୁର ଦେଇକ ଯାଇଥିଲ
ନା ନା ଆମେ ଉମର ଏରକଣା ଦେଇକି ଆସିଥିଲୁ ହଁ ସେଇ ମହେଙ୍ଗା ଦେଇ
ହଁ ମହାେଙ୍ଗା ଦେଇି ଆଇତ ରାଜ ଆଛ ଆଚ୍ଛା ଆସିକି ବାହାରିଥିବ ପଟେ ଆଉ ହଁ ବୁଝିଲି ବୁଝିଲି।
ହଁ ଏ ପଛଆ ପଟରେ ଆସିକି ଆଗେ ପଡିବ ବୋଧେ ଗଙ୍ଗେଶ୍ଵର ତାପ ଯାଇ ରାଇସିଙ୍ଗୁଡା
ନାଇଁ ନାଇଁ ଆଗରେ ଆସଛ ନା ତାରେ ରଙ୍ଗେଶ୍ୱର ତମେ ଯଦି ସାଲେପୁର ଦେଇ ଯାଇଥାନ୍ ତମକୁ ସୁବିଧା ଥାତା କଣ? ନା ତମ ଘରକୁ ତୁ ସାଲେପୁର ହଉଛି ପନ୍ଦର କିଲୋମିଟର ପନ୍ଦର କିଲୋମିଟର ଡ ପାଞ୍ଚ କିଲୋମିଟର
ନାଇଁ ତ ଆମ ଘର ପାଖରୁ ନା ନା ନା ଆମ ଘର ଆମ ଘର ପାଖରୁ ଗୋଦାମୁଣ୍ଡେଇ ହଉଛି ଅଠେଇଶି କିଲୋମିଟର
ଆଚ୍ଛା ଆଚ୍ଛା।
ହଁ ଆଉ ବୋଦାମୁଣ୍ଡିରୁ ସିଏ ହଉଛି କେତେ
ପାଉଛି ପାଞ୍ଚ କିଲୋମିଟର ପାଞ୍ଚ ପାଞ୍ଚ କିଲୋମିଟର ଧନି
ତେତିଶ କିଲୋମିଟର ମୋର ସେଟା ରାସ୍ତା ହିସାବରେ ନ ଆମର ସେଦିନ ଯିବାର ଥିଲା ଉମର ହନୁମାନ
ଆଚ୍ଛା।
ତମର ହନୁମାନ ମନ୍ଦିର ଅ ନାଇଁ।
ହଁ ଜାଣିଛି। ସେ ଜଣଙ୍କ ଚୁଡୁମଆ ଫେମସ ସେ ଜଣଙ୍କା ଘର ଢିଙ୍କିଶାଳ ପଥରରୁ ସେ ବାହାରିଛନ୍ତି। ଗଉଣିଏ ଧାନ ପକେଇଲେ ସାତ ଗଉଣି ଚାଉଳ ହଉଥିଲା
ଆଉ ସେଇଠୁ ଯାଇଥିବ। ବାସ୍ ସେ ସମୟରେ ଅଜ୍ଞ ହଉଥିଲା ସେଠି। ସେଠି ଅଜ୍ଞ ଦେଖିଲୁ? ଜଗିବା ଦେଖି ସେଉଠୁ ଡିସାଇଡ କଲୁ ଯେ ଚାଲ ଯିବା
ବଢ ଯ ଆକାର ର ହୁଏ।
ହଁ ହଁ। ଆମେ ଯାଇଥିଲୁ ସେଇଠି ମଙ୍ଗେଶ୍ଵର ଭଙ୍ଗେଶ୍ଵରରେ ସେଇଠି ମୁଁ କରଥିଲି। କଥାହେଇ ବହୁତ ଭଲ ଲାଗିଲା ଆମେ ପୁଣି ସମୟ ପାଇ କଥା ହଉ ଜୟ ଜଗନ୍ନାଥ ରାଜ
ରହିଲି ଜୟ ଶ୍ରୀ ରାଧେ ରାଧେ।